ହ୍ୟାଲୋ ହଁ ହ କାଲି ତାହେଲେ ତମ ଘରକୁ ଯିବୁ,
କଣ କହିଲେ ହଁ କାଲି ଭାବୁଛି ମୁଁ ଯିବ ପଳେଇମି ଟିକେ ସେବାଣୁ ସୁ ଇଏ ଯଦ ଯିବେ ଗଲେ ତାକୁ ଟିକେ ହରିପୁର ନେଇକି ତାର କଣ କିଣା କିିଣି କରିବ। ଆଉ ତକୁ କିଣି ଦେଇକି ଫେରେ ଆଙ୍ଗ ସାଙ୍ଗରେ ପଳେଇ ଆସମି ଆଉ
ହଁ ହୋ।
ଝିଅ ର ବି
ହଁ କାଲି ପାଖ ମହରମ ପାଇଁ ଛୁଟି ଅଛି କି ଛୁଆଙ୍କର
ହଁ କାଲି ଝିଅ ଛୁଟି ଅଛି ପଳେଇବିି ଟିକେ ଆଉ
ଗେଡି ଆସୁଛି ନା ଘରକୁ
ଥିଲା ଏଇ ରଜକୁ ଆସିଥିଲା।
ହଁ।
ଥିଲା ଚାରି ଛଅ ଦିନ ଗଥରେ ଆସିଥିଲା ନା ଦି ଚାରି ଦିନ ଗଧ ଥିଲା। ଏଖାଠି ରଜ ସହିତ ଚାରି ଦିନ ତ ରହିଲା ଆଉ ହଁ ରଜ ସହିତ ଏାଠି ପଳେଇଲା ଫେରେ ତା ବରର ତାର ଆସିଥିଲେ। ହଁ ଫାଷ୍ଟ ରଜ ଦିନ ଆସିଥିଲେ ମଝି ରଜ ଦିନ ଆଇଥିଲେ। ନା ନା ଫାଷ୍ଟ ରଜ ଦିନ ମୋର ରବିବାର ହେଇଥିଲା ବା ହଁ।
ହଁ ଫାଷ୍ଟ ରଜ ତ ରବିବାର ହେଇଥିଲା। ଆ ପୁଷି ଅଛି ପୁଷି ଅଛି ନା ପଳେଇଲାଣି?
ପୁଷି ପହର ଦିନ ପଳେଇଲା ଆନ୍ଧ୍ର।
ହଁ ହଁ ତାପ ହଁ ତା ପୁଅ ଝିଅ ବା ଏଇଠି ପଢୁଛନ୍ତି ନା କଣ? ନା ତା ଝିଅ ହଷ୍ଟେଲ ହୁଁ ପୁଅ ଟା ଏଇଠି ପଢୁଛି।ହଁ ସେ ପଳେଇଥିବ ଆଉ। ବହୁତ ତୁ ବାହାଘର ହେଇଗଲା ତାଙ୍କର ନା?
ହଁ ଏକା ବେଳକରେ ମାନେ ନାଗେଡିଆନ୍ ତିନିଟା।
ହଁ ଗେଡିର ହେଲା ଶ ସେ ଶଶୀ ଦେଇ ଝିଅ ଗେଡି ତାପରେ ତା ଯୋଉ ସାନ କାବୁଲ ନନା ଝିଅ ହଁ ଆର ବର୍ଷ ଜଣେ ବାହା ହେଇ
ଏକାବେଳେ ତାଙ୍କର ତାର ତ ଫେରେ ଗୋଟେ ପୁଅଟେ ହଁ ସେ ବା ତାଙ୍କ ଯୋଉ ଝିଅ ବାହାଘରକୁ ତାର ତାଙ୍କର ନା ହେଇଥିଲା ସେ ଝିଅର କେତେ ଦିନି ବାର ଦିନି ନା ତେର ଦିନି ଏମିତି
ତୋର ସେତବେଳୁ ହେଇଯାଇଥିଲା? ତା ଏନଗେଜମେଣ୍ଟରେ କିନ୍ତୁ ସେ ଥିଲା। ଏନ୍ଗେଜମେଣ୍ଟ ଏନ୍ଗେଜମେଣ୍ଟରେ ସେ ଥିଲା।
ହଁ।
ହୁଁ ତାହେଲେ ତା ପୁଅ ହେଇଗଲାଣି। ତା ବାହାଘର ଏଇ ବର୍ଷେ ଖଣ୍ଡେ ହେଇଥିବ।
ହୁଁ ବର୍ଷେ ବର୍ଷ ପଡ଼ିଲେ କି ହେଇ ଝିଅ ପୁଅଟା ହେଇଛି ଆଉ। ପୁଅଟା ହେଲାଣି ଦେଢ ମାସର ହେଇଛି ଆଉ। ହୁଁ।
ଆ ଗେଡ଼ି ପଳେଇଥିବ ଏଇନା କଟକ।
ହଁ ହଁ ସିଏ ଏଇ ଦି ତିନି ଦିନ ଭିତରେ ହେଇ ପଳେଇଲା।
ହଁ ସେ ବା ଏଇନା କୋଉଠି ଅଛି କଲେଜରେ ନା ସ୍କୁଲରେ କୋଉଠି ଅଛି?
ହଁ ସେଇ ହେଉଛି ଗୋଟେ କୋଉଠି ସ୍କୁଲ ରେ ଅଛି ବା। ସେଟା ତ ବଡ ଅଛି ସେରା କଲେଜ ପାଖାପାଖି ବୋଧେ? କ୍ଲାସ ଗୁଟା ତ କଣ ବହୁତ କ୍ଳାସ ଅଛି
ହଁ ଏବେ ସବୁ ଆଦର୍ଶ ସ୍କୁଲରେ ଥିଲା ଏବେ କଲେଜରେ କିଏ କହୁଥିଲା ଅଛି। ସୋଉଟୁ ହଁ ତା ବର ଅଲଗା ରହୁଛି ସିଏ
ସିଏ ତାଙ୍କର ରହୁଚନ୍ତି କଲିକତା ତାଙ୍କର ମାନେ ସିଫ୍ଟ ବାଇ ସିଫ୍ଟ ରହୁଚନ୍ତି ହଁ। ସେ ଇଞ୍ଜିନିୟର ମାନେ ତାଙ୍କର କୋଉଠି କଣ କାମ ପଇଲା ଆଉ?
ହଁ ଇଏ ତାର ଶାଶୂଘରକୁ ଯଦି ଛୁଟି ହଉଥିବ ଯାଉଥିବ। ବାପା ଘର ଟିକେ ଆସ
ନାଇଁ ଏଠିକି ଆସେନା।ଏଠିକି ଜଣେ ହେଳେ ଆସିନଥିଲା ଶାଶୂ ଶ୍ୱଶୁର ହେରିକା ଥରେ ଦିଥର ଆସିଥିଲା ଆଉ ତାପରେ ହେଙ୍ଗୁଳା ଯା
ହଁ ହେଙ୍ଗୁଳା ଯାତ୍ରାକୁ ବା ସବୁ ଆସିଥିଲେ ତା ନଣନ୍ଦ
ହଁ ହଁ ସେଇଥରକ ଯାହା ଆସିଥିଲା ଆଉ ଆସି ନଥିଲା। ତାପରେ ଏବେ ଏଇ ଆସିଲା ତା ନଣନ୍ଦ ଫଣନ୍ଦଙ୍କ ନାଙ୍କୁ ବେଭାର ଫେଭାର ଦବାର ଥିଲା ତ
ହଁ ହଁ। ଏଇ କଣ ହଉଛି କି?
କଣ କିଣା କିିଣି କରିକି ଗଲା ଆଉ।
ହଁ ତାଙ୍କ ପାଇଁ ସବୁ କିଣିଥିବ ସେ ନିଜେ ଆଉ।
ହଁ ସେ ତାଙ୍କ ପସନ୍ଦ ହଁ ବା ତାଙ୍କ ପସନ୍ଦ ବା ସେ ଇଏ ସେଇଥିରେ ବି ଇଏ କିଣିଲା ବି ତା ବରର ସେ ଡ୍ରେସ ଖଣ୍ଡିକ କହିଲା ମୋର ସେମତିଆ ଗୋଟେ ଡ୍ରେସ ଥିଲା ମୁଁ ଡ୍ରେସ୍ ଅଛି ଫେର ଆସିକି ଥିଲେ ଏଇ ଯୋଉ ରଜକୁ ଆସିଥିଲେ ଫେର୍ ଯାଇକି ଆମ ସୋରରୁ ଫେରେଇକି ଆଣିଲେ।
ହୁଁ ଗାମଶହୁ ପାଖରୁ କିଣୁଥିବ ହଁ।
ତ ସବୁ ସାର ଆମ ସାକୁ ଯାଉ
ହଁ ହଁ।
ଏ ଯାଇଥିଲି ଝିଅ ଦର ଯାଇଥିଲି ରଜରେ ଡ୍ରେସ ପାଇଁ ବାପ ପୁଅ ଦୋକାନ ଏ ଯୋଉ ହଇରାଣ ହଁ ସେ ଯୋଉ ହଇରାଣ ସେ ଜମା ଦେଖଉନାହାନ୍ତି କି ତାଙ୍କ ପାଖରେ
ନା ନାଇ ଏଠି ବେଶୀ ଲୋକ ଅଛନ୍ତି ଏଇ ମଧୁବନ ରେ।
ରାମସାଗର ପାଖରେ ମାନେ ତାଙ୍କର ଦେଖେଇବା ଶୈଳୀ ଟା ଭଲ ବି ଦେଖେ ହଁ ସେମାନେ ବହୁତ ଲୋକ ବି ଅଛନ୍ତି ହଁ। ଆଉ ସେଟାରେ ଭାରି ହଇରାଣ। ଏରେ ଅଳପ ଦିନିଷ ମାନେ ସେଇଆକୁ ବାରମ୍ବାର ଦେଖୁଛି ରେ ମତେ ବହୁତ ଲାଗିଲା। ତା ଦେହରେ ସେ ଡ ଡ୍ରେସ ହେଲା ତାଙ୍କର ଦେଖଉଛନ୍ତି ତମେ କଣ ପଚାଶ ଖଣ୍ଡ କାଢି ଦବ ଲୋକ ଦେଖିବେ ତା ଦେହରେ ହଁ ସିଏ କଣ କରିଦବ ନା ଗୋଟେ ଡ୍ରେସ ଦେଖେଇବେ ତ ମନକୁ ଯିବନ ତାକୁ ଭାଙ୍ଗିକି ରଖିବେ ଫେରେ ଆଉ ଗୋଟେ ଡ୍ରେସ ଦେଖେଇବେ। ମାନେ ସେ ଯୋଉ ଭାଙ୍ଗି ରଖିବାର ଯୋ ଟାଇମ ୱେଷ୍ଟ କରିଛନ୍ତି ଭି ଅ ହଁ ବା ରାଗ ଥିଲା ବଜାଜ ରେ ।
ହଁ ନା ନା ସେ ରାମ ସାଉ ପାଖରେ ଭଲ ମୁଁ ଦେଖିନି ବା ମୁଁ ଯାଇଥିଲି ଥ ଆମର ସେ ମାଉସୀ ଆମ ମାଉସୀ ଘର ସେ କୃଷ୍ଣପଡ଼ା ତ ସେଠିକି ଯାଇଥିଲୁ ତାଙ୍କର ଦେଇଥିଲେ ଶାଢ଼ୀ ବ୍ୟବହାର ହଉଛି ତାଙ୍କ ଦଶ ଶହ ଏଗାର ଦିନ ମୁଁ କହିଲି ଏରା ଫେରଇଦବି ନେଇକି ଫେରଇ ଦେଇକି ଉଁ ଗୋଟେ ଭଲ ଶାଢ଼ୀ ନେଇ ଆସିଥିଲି ।
ଆମର ବାହାଘର ହେଇଥିଲା ବା ବା ମଉ ଓ ସାଙ୍ଗ ଘର ବାହାଘର ହେଇଥିଲା ମୁଁ କହିଥିଲି ମୁ ଏଠି ଆସି ନେଇଯିବ ଆଙ୍କର ଗୋଟେ ପ୍ୟାଣ୍ଟ୍ ସାର୍ଟ ଦେଇଥିଲେ ୟାଙ୍କର ଗୋଟେ ଖଇରିଆ କଲର୍ ଅଛି ସେ ଗୋଟ ଦେଇଛନ୍ତି ମତେ ଗୋଟେ ଖଇରିଆ ଶାଢ଼ୀ ଆଉ ମ - ତାଙ୍କୁ ଗୋଟେ ଖଇରିଆ କଲର୍ ଡ୍ରେସ୍ ଟେ ମୁଁ ଆଜି ମ୍ୟାଚିଙ୍ଗ କରିଦେଲେ ତାଙ୍କର ଖଇରିଆ କଲର୍ ସାର୍ଟ ଟେ ଅଛି ଫେରେ ରାମସରରୁ ଫେର ଦେଇକି ଫେରେ ଆଉ ଗଟେ ଆଣିଲି ।
ହଁ ହଁ । ହଁ ପାଖ ନାଁ ନାଁ ଫେରଇବ ତ ସେ ତାପରେ ସବୁ ଜିନିଷ ଏଠି ମିଳିବ । ମାନେ କମ ଦାମୀ ମିଳିବ ଅଧିକ ଦାମେ ମିଳିବ । ତା ସାଙ୍ଗରେ ପୁଣି ତମର ସବୁ ପ୍ରକାର ଜିନିଷ ଅଛି ।
ତାର ଆଉ ଗୋଟେ ସବୁଠୁ ଗୋଟେ ଭଲ ଲାଗେ ତାର ଯୋଉ ପ୍ରାଇଜ ଟା ସେ ତାର ପକେଇ ଦେଇଛି ତୁ ପଢ଼ିକି ତୁ ବଜେଟ ହିସାବରେ ତୁ ଆଣିବୁ ।
ହଁ ହଁ ସବୁ ପ୍ରକାର ଅଛି ବା ଶହେ ଟଙ୍କିଆ ଚାହିଁଲେ ଶହେ ଟଙ୍କିଆ ପାଞ୍ଚଶହ ଟଙ୍କା ଚାହିଁଲେ ହଜାର ଟଙ୍କା ଚାହିଁଲେ ହଜାର ଟଙ୍କା ସବୁ ପ୍ରକାର ରଖିଛି ସ ଆଉ ହଁ ଗରିବ ଲୋକ ଆଣିପାରିବେ ଗରିବ ଲୋକ ଆଣିପାରିବେ ଧନୀ ଲୋକ ଆଣିପାରିବେ ସମସ୍ତେ ଆଣିପାରିବେ ସେଇଠୁ ।
ମୁଁ ଗୋଟେ ଶାଢ଼ୀ ଆଣିଥିଲି ମୁଁ ଗୋଟେ ଶାଢ଼ୀ ଆଣିଥିଲି ଚାରିଶହ ପଚାଶ ଟଙ୍କା ଦେଇକି ସେ ଶାଢ଼ୀ ଖଣ୍ଡକୁ ପିଙ୍କ ଏଇ ଯୋଉ ଯାଇଥିଲି ଏଁ ବାବୁଲା ଝିଅର ମୋରୁ ଯାଇଥିଲୁ ସେ କହିଲା ଶାଢ଼ୀ ଟା ଭଲ ଲାଗୁନି । ମୁଁ କହିଲି ହଁ ଭଲ ଲାଗୁଛି ନେଇଆସିବି ଶାଢ଼ୀଟା କିନ୍ତୁ ସମସ୍ତଙ୍କର ଭାରି ପସନ୍ଦ ହେଲା ବଢିଆ କିନ୍ତୁ ପଇଲା ଶାଢ଼ୀ ଟା । ହଁ ବା ପୁରା ନରମ ଲାଗୁଛି କଲର ବି ଟୋଟାଲ ଯାଉନି । ଜସ୍ ଟିକେ ସଫା କରିଦେ ମାନେ ତା କଲରଟା ପୁରା ଆହୁରି
ହଁ ହଁ ସେମିତି ରହେ ଗୋଟେ ଗୋଟେ ଶାଢ଼ୀରେ ତମେ କମ ଟଙ୍କା ହେଇ ଥିବ କିନ୍ତୁ ଆଉ ପିନ୍ଧିବାକୁ ଭଲ ଲାଗିବ କଲର ଭଲ ହେଇଥିବ ଆଉ ସେ ଚିରିଲା ପର୍ଯ୍ୟନ୍ତ ପିନ୍ଧୁଥିବୁ ହଁ ।
ଆଉ ଗୋଟେ ଗୋଟେ ଜିନିଷ ତ ଭଲ ଲାଗିବ ଦେଖିଲା ସେ ଶୀଘ୍ର ବି
ହଁ ଏଠି ବା ଆମର ଏଠି ତ ଯାଜପୁର ରୋଡ ର ଅଧିକ ଜିନିଷ ଅଧିକ ଦୋକାନ ନା ସୋରୁମ ତ ମଲ ଗୁରା ଖୋଲିଗଲାଣି ବେଶୀ ଆଉ ମଲ ରେ ପୁଣି ଖାଲି ସବୁ ପ୍ରକା କାର ଜିନିଷ କପ୍ ପ୍ଲେଟ କରୁ ଭ୍ୟାନିଟି ଜୋତା ପର୍ଯ୍ୟନ୍ତ
ହଁ ଆମର ସେଠି ଗୋଟେ ହରି ହ ଗୋଟେ ଲେଖିଛି ଗୋଟେ ମିନି ବଜାର ଗୋଟେ ମାନେ ଯୋ ଇଏ ରୋଡ ଖୋଲଛି ହରିପୁର ଭଲ ସେଟା ବି
ନାଁ ଆମେ ଏଇ ଝିଅ ମୁଁ ପଳାଉ ସବୁବେଳେ ଏଇଠି ମଲ ତାଙ୍କର ସବୁ ହଁ ସିଏ ତା ସିଏ ଗାଡ଼ି ଶିଖିଲା ଦିନରୁ ତା ବାବା ଆଉ କୁଆଡ଼େ ଆମକୁ ନେଇକିାଯାଉନାହାନ୍ତି ପୁଅ ଝିଅ ମୁଁ ଆମର ଶଙ୍ଖଚିଲା ଯାତ୍ରା ହେଲେ ଯିବୁ, ସରୋବର ହେଲେ ଯିବୁ, କାଳୀପୂଜା ହେଲେ ଯିମୁ ଯୁଆଡ଼େ କିଣା କିଣି ଯୋଉ ସଉଦା କିଣିବା ପାଇଁ ରିଲାନ୍ସ ଥିବୁ ଆମେ ବି ଯିବୁ ମାସରେ ଥରେ ପଳେଇବୁ ରିଲାନ୍ସ ରେ ସବୁ ଜିନିଷ ମିଳିବ ନା ସେଠି ସବୁ ଧରିକି ଆସି ତା ବାବା ଖାଲି ଫୋନ ପେ କରିଦବେ । ଆମେ ଅମର କିଣିକି ବ୍ୟାଗରେ ପରେଇକି ପୁଅ ମୁଁ ସବୁ କିଣିବୁ ସବୁ ମୁ ବୁଲିକି ଝିଅ ତାର ଖାଲି ବିଲ୍ କରିବୁ ଆସିବୁ। ଆଉ ସିଏ ତ ଏଇନା ଗୋଡ ଭାଙ୍ଗି ଯାଉ କୁଆଡେ ଯାଉ ସୁନା କିଣିବାର ଥିବ ତା ସାଙ୍ଗରେ ଯିବୁ ଏ ଯେ ବନ୍ଧୁ ଘର ଯିବାର ଥିବ କି ତା ସାଙ୍ଗ ସବୁଆଡେ ଯାଉଥିଲୁ ଏହିନା ସିଏ ପୁରା ପଡିଚି ଆଉ କୁଆଡେ ଯିବାର ନାହିଁ ଯାଉଛି ଏଇ ଶନିବାର ଆ ଶନିଙ୍କ ପାଖକୁ ଯାଉଛି ଏଇଠି ଝାଟିଆ ସାହି ଆଉ ଏଇ କାଲି ଯାଇଥିଲୁ ମେଡ଼ିକାଲ ଯାଉ ହେନ୍ତା ବାବା ସାଙ୍ଗରେ ଆଉ ଝିଅ ସବୁଆଡେ ନେଇଯାଉଥିଲା ଆଉ ନେଇପାରୁୁଛି କି? ହଁ ସିଏ ବି ସବୁବେଳେ ଯାଏ। ବଜାର ଯାଏ ଖାଇବାକୁ ଇଚ୍ଛା ହେଲେ ସନ୍ଧ୍ୟା ବେଆ ପଳେଇବେ ଖାଇବା ପାଇଁ। ମୋମୋ ଫୋମୋ ଖାଇକି ହିଆଡ ବାସ ଆଉ ଏଇନା ସେ ରହିଲା ଆଉ ଖାଇବ କଣ? ତଥାପି କାଲି କାଲି ପିଜା ମଗେଇକି ଭାଇ ଭଉଣୀ ଖାଇଲେ। ନା ଅନଲାଇନି ମଗେଇଥିଲେ। ହଁ
ହଁ ଅନଲାଇନ ରେ ମଗେଇଦେଲେ ହବ ଆମର ଭାଇ ଯୋଉ ମନ ଦେଇ ଝିଅ ହରିକା ସେମାନେ ସେମିତି ଅନଲାଇନ ରେ ମଗେଇ ଦଉଛନ୍ତି ସବୁ ଜିନିଷ
ହେ ହେଙ୍ଗୁଳାରେ ଦେଖିଦିନି ତାଙ୍କୁ ମନ ଝିଅକୁ ସେଇ ଆମ ଧାଡିରେ ବସି ଆସି ଥିଲେ ସେ ଛୋଟା ମଝିଆ ଝିଅ ନା ସାନ ଝିଅ ଆସିଥିଲେ ଦିଟା ଝିଅ ଆସିଥିଲେ।
ହଁ।
ଆମରି ପାଖରେ ବସିଥିଲେ ମାନେ ହେଲ ତ ମା ଆସନି କହିଲ ନା। ଆମେ ଆସିଚୁ।
ତମ ସେଇଠୁ ପାଖାପାଖି ନା କି?
ହଁ ସେଇ କନେଇପୁରୁ ବା ତାଙ୍କ ଘର ନାଁଣ ସେଠି ହିଆଡେ ନା ନା ଆମେ ଯୋଉ ହେଙ୍ଗୁଳାକୁ ଯାଇନଥିଲେ ନା ଆମର ଏ ଯୋଉ ଯାତ୍ରା ତମ ସେଇଠି ହଉଥିଲା ଏ ବର୍ଷ ସେ ଯାଇନଥିଲେ ଦି ଭଉଣୀ ସେ ଥିଲେ ବା ଆମଧାଡିରେ ବସିଥିଲେ ଏଇ ଟିକେଟ ଶ୍ରୀ ଯାତ୍ରା ରେ ସେଇଠି ଦେଖା ହେଇଥିଲା ମୁଁ ଚି ସେଇ ମୁଁ କହିଲି ତମେ କହିଲା ହ‍ଁ ଆମେ ମନ ଝିଅ । ମାନେ ମନ ଆସିଲାନି ମନ ତ ଆସିନଥିଲା ଝିଅ ଆସିଥିଲେ ବୋଧେ? ନା ତା ବଡ ଭଉଣୀ କଲା ନା ବଡ ଭଉଣୀ ଆସନି।
ହଁ ସେ ଦି ଭଉଣ ଯାକ ଆସିଥିଲେ ସେ ରହିଲେ ତଥାପି କେତେ ଦିନ ରହିଲେ ଯେ ସେ ଛୁଆଙ୍କର ଯୋଉ ରୋଲ ‌ଲୋ ଭଗବାନ। ତାଙ୍କୁ ରଖିବା ପାଇଁ ମାନେ କିଛି ଛିନୁହ ବଡ଼ ପିଲାଣି ସେ ନିଜେ ନିଜେ କରିବେ କିନ୍ତୁ ବ୍ରହ୍ମାଣ୍ଡର ଅଧା ଜିନିଷ ଖାଇବେନି ମୁଁ ତାଙ୍କର ତାଙ୍କୁ ପଚାରିମି ମୁଁ କଇମି ଆଉ ମୋ ମାନ ଆଉ ଅ-ଛୁଇଁ ତରକାରୀ କରିମି ଖାଇଦୋବୁ ନା? ହଁ କହିଦେବେ କିନ୍ତୁ ତାଙ୍କର ଖାଲି ଝୋଳ ଖାଇବେ। ଆଳୁ କି ଆଳୁ ଖାଇବେ ତାଦେହରେ ଛୁଇଁ ଥୁଆ ହେଇଥିବ ଯୋଉ ବାଇଗଣକୁ ପକେଇ ଖାଇବେନି ମାନେ ଏମତି ପୁରା ତାଙ୍କ ଖାଇବା ଆଉ ଡାଲି ଆଳୁ ଭତାଟା ତାଙ୍କର ଭାରି ପ୍ରିୟ। ହଁ ଡାଲି ଆଳୁ ଭତା ଚିକେନେ ସିଏ କହିବ ଖାଇମି ସିଏ କହିବ ଖାଇବମି ନେଇ ମା ଛ ଇଏ ଖାଇବ ସିଏ ଖାଇବନି ଆଉ ଅଧା ଦିନିଷ ମତେ ଭା ଭାରି ହଇରାଣ କଲେ ବାଦାମ ଟାଇମରେ ସକାଳୁ ବାଦାମ ସିରେ ଛିଣ୍ଡେଇକି ଫେରେ ହଁ ପା। ଏଇ ବାଦମ ଶୀରେ ଛିଣ୍ଡେଇକି ବାସି ଧନ୍ଦା କରିକି ପୁରା ପ-ଓ-ସକାଳୁ ଯେତିକର ରନ୍ଧା ବଢା ଭଲ ମନ୍ଦ କରି ଖା ଖାଇବାକୁ ଦେଲାବେଳୁ ଇଏ କହିବ ଏଟା ଖାଇମୁନି ସେଟା ଖାଇମୁନି ଛୁଆଗୁରା ଖାଉନଥିବେ ମନ ଦୁଃଖ ହବ ସହଜରେ କିନ୍ତୁ କହିବେନି କି ମାଇଁ ଆମେ ଏଇଟା ଖାଇମୁ ଖାଉନା କି ଏଇଟା ଖାଇମୁନୋଉ ମୁଁ କହିବି ଆଉ ମାନ ଆଉ ପଣସ କଁ ତରକାରୀ କରି ଦେମି କି ଖାଇଦବ କହିବ ହଁ କହିବ ଦେଖାଲା ବେଳକୁ ଖାଇଲା ବେଳକୁ ଖାଲି ଝୋଳ ଖାଇବେ ଆଉ ସେଗୁରା ସବୁ ଥୁଆହେଇ ଥିବ ଏମିତିଆ ଛଆଗୁରା ଆମାରି ବନ୍ଧୁ କହେ ମୁଁ କହିମି ଏ ଛୁ ଛୁଆ ଦେଇ ତାକୁ ପୁରା ବିଗାଡି ଦେଇଚି।
ହଁ ସେ ତାଙ୍କର ସେମିତି ପାଳିଚି ସେମିତି ଖାଇଚନ୍ତି ବେଳୁରୁ ଆଉ। ତା ଜି-ବଡ ଝିଅଟା କଲେଜ ପଢିବନି।
ହଁ ହଁ ସେ କଲେଜେ ଯାଉଚି ସେ ତ ଯୋଉ ତାର ତ କହିବୁ ହାଡ ଗୋଡ ଚାରି ଖଣ୍ଡ।
କୋହୁଥିଲେ ସେ ଭାରି
ଭାରି ପତଳା ଏଇଟା ଟିକେ ଦେଇର ଦେଇର ଝିଅ ଭିତରେ ମ
ହଁ ହଁ ସେଇଟା ଦେଖିବାକୁ ଭଲ ବୋହୁତ ଚାଲାଖେ ଅଛି। ମୁଁ ବା ତାକୁ ଦେଖିଚି ସେଇ ଯାତ୍ରାରେ ସେ ଅଛି ଟିକେ ଚାଲାଖ ଅ
ସିଏ ବି ତମ ନାଚୁଚି ଯୋଉ ଏଥିରେ ବି ଯୋଉ ତମର ଯୋଉ ଉଁ-ବଜାରରେ ଯୋଉ କାଳୀପୂଜା ସେ କାଳୀପୂଜା ଯୋଉ ନାଚ ଫାଚ କରୁଚି ମାନେ ସେ ମୋବାଇଲରୁ ଦେଖିକି ଏତେ ସୁନ୍ଦର ନାଚୁ
ହଁ ନାଚୁଥିବ ହଁ ସେ ଷ୍ଟେଜେ ହୋଉଚି ସବୁ ସବୁ କାଳୀଙ୍କ ପାଖରେ ହୋଉଚି ନା ପୋଗ୍ରାମେ ସେଇଠି ନାଚୁଥିବ ନା ନା ସିଏ କିନ୍ତୁ ମନକୁ ବି ବିକି ଦବ ଏମି ତିଆ ଚାଲାଖେ ଭ ଲାଗିଲା ମନ କଣ କି ମନ ତ ସୁଦୁ ମାନେ ସିଏ ତ ପୁରା ସା ଧା ସିଧା ଏଇ ତାକୁ ବିକି ଦବ ମନକୁ ଆଉ ମୁସ୍କୁଲି ଆସୁଚି ନା?
ମୁସ୍କୁଲି ଆସଥିଲା ର ସେଇ ହେଙ୍ଗୁଳା ଯାତ୍ରାକୁ ଆସିଥିଲା ଆଉ ଆସିନେଇ। ସିଏ ଟିକେ ଏକାଟିଆ ତା ଯାଆଟା ଟିକେ ରହୁନେଇ ଠିକସେ ତ। ସେଥିଲାଗି ତାପରେ ତାଙ୍କର ଗୋଟେ ଦୋକାନ ତା ଶାଶୁ ଦୋକାନରେ ବସିଲେ ଇଏ ଘର ଧନ୍ଦା କଲା।
ହଁ ହଁ ତାର ପୁଅ ନା ଝିଅ?
ତାର ଗୋଟେ ପୁଅପା।
ହଁ ସିଏ ଆସୁନି ହଁ। ଏଇ ପାଖରେ ତ।
ହୁଁ।
ହୋଉ ମୁଁ ରଖୁଚି କାଲି ଦେଖିଆ ଗାଁରୁ ଆସିଲେ କଥା ହେବା।
ହଉ ହୋଉ। ଉଁ କଣ କହୁଚୁ? ଅଲ